ଆଜ୍ଞା ନମସ୍କାର।
ନମସ୍କାର ଦିଦି କେମିତି ଅଛନ୍ତି?
ଭଲ ଅଛି ଆପଣ କେମିତି ଅଛନ୍ତି? ଆପଣଙ୍କ ପରିବାର କେମିତି ଅଛନ୍ତି କୁହନ୍ତୁ?
ହଁ ବହୁତ ଭଲ ଅଛି ଆମ ପରିବାର ବି ବହୁତ ଭଲରେ ଅଛନ୍ତି।
ହ
ଆଉ ଆଜି ଆପଣ କଣ ଖାଇଛନ୍ତି?
ମୁଁ ଆଜି ଭାତ ଡାଲି ଭଜା କଲରା ଚିପ୍ସ ଆଉ ଭେଣ୍ଡି ସିଝା
ଆପଣ ଲୋ କଣ କହୁଥିଲେ କହୁନାହାନ୍ତି?
ମୁଁ ମୁଁ କହୁଥିଲି ଆପଣ ଟିଉସନ କରୁଛନ୍ତି ବା? ନା କିଏ କରୁ ଅପୋ ଆ ଏଇନା କଣ କରୁଛନ୍ତି ଆପଣ?
କିଛି ନାହିଁ ମୁଁ ଏଇନା ଟିକେ ଆମର। ମୋର ଛୋଟର ଗୋଟେ ଝିଅ ଅଛି ମୁଁ ତା ସାଙ୍ଗରେ ଟିକେ ଖେଳୁଛି ଆଉ। ମୋ ଦିଦିଙ୍କ ଝିଅ ସହିତ ଟିକେ ଖେଳୁଛି ଆଉ।
ଆଚ୍ଛା ଭଲ କଥା ଆଉ। ହୁଁ ଆଉ ତମ ଦିଦଙ୍କ ଝିଅ କଣ କଣ ସବୁ ଖାଉଛି।
ସିଏ ଟୋଟାଲି ଖାଉନି ତାକୁ ସିଏ। ଆ ତାକୁ ଖାଇବା ଛଡା ଆଉ ଯେ କୌଣସି ଜିନିଷ କହିବେ ସେ। ସେ ସେଇଥିରେ ଭାରି ଖୁସି ଏ ବାହାର ଜିନିଷ ଯେ। ଖାଇବ କହିବ ବାହାର ଜିନିଷ ଖାଇବି ତା ନିଜ ଖା। ଖାଦ୍ୟ ଯେମିତି କିି ତାର ଭାତ ଡାଲି ହଉ ଛତୁଆ ହଉ ସେରେଲାକ୍। ସେଓ ଏଇଗୁଡା ସିଏ କିଛି ଖାଇବନି।
ତାକୁ ବୟସ କେତେ।
ଆ ଆକୁ ଦୁଇ ବର୍ଷ।
ଆଚ୍ଛା। ଦୁଇ ବର୍ଷ ଏଇନା ଚଗଲା ହଉଥିବ ଆଉ କରୁକୁର୍। କୁୁର୍କରେ ଖାଉଥିବା।
ହଁ ହଁ କୁର୍କୁରେ ଆଇସ୍କ୍ରିମ୍ ଆଉ ମୋମୋ। ଆଉ ଯେତିକ ଗୁପ୍ ଚୁପ୍ ମାନେ ବାହାର ଜିନିଷ ଯେତିକ ହେଲା ସେ ସବୁ ଖାଇବ।
ବାହାର ଜିନିଷ ନ ଖାଉ ପେଟ ଖରାପ ହେଇଯିବ।
ଏତିକ ବାହାର ଜିନିଷ କହିବ ମୁଁ ସବୁ ଖାଇବି କିନ୍ତୁ ନିଜ ଖାଦ୍ୟ। ସେତିକଖାଇବନି।
ହୁ ହୁଉଁ ହ। ଯେତିକି ଘର ଖାଇବା ଗରମ୍ ଗରମ୍ ଖାଇବୁ ହୁଁ। ଆଉ ତମେ ଖାଇଲଣି।
ମୁଁ ଖାଇଥିଲି ଆଜି। ଭାତ ଡାଲି ଆଉ ସୟାବିିନ୍ ତରକାରୀ ଆଉ ଆଳୁ ଭର୍ତା। ମିକ୍ସଚର୍ ଶାଗ ଭଜା ଏତିକି ଖିଆଇଥିଲି।
ହଁ ବଢିଆ ଆଉ। ହଁ ଭଲ ଆଉ ଆଉ ତମ ଘର। ଘର ପାଖରେ କଣ ସବୁ ଜଳଖିଆ ମିଳେ ବରା ଏଇ କଣ।
ହଁ ଆମ ଘର ପାଖରେ ସବୁ ଯାହା। ଖୋଜିବେ ସବୁ ଜଳଖିଆ ପାଇଯିବେ ବରା। ବରା ସିଙ୍ଗଡା ଚପ୍ ଏମିତି କିି ଇ ଇ। ଆମ ସରେ ଚିକେନ୍ ରୋଲ ହଉ ପିକ୍ ପକୋଡା ହଉ। ଚାଉମିନ୍ ସବୁ ସବୁ ପାଇଯିବେ।
ହଁ ବଢିଆ ଆଉ ଯାହା ଇଚ୍ଛା କରିଥିବେ ସେୟ। ଖାଇପାରୁଥିବେ ଆମର ତ ଏଠିେ ଟିକେ ପାହା ଡିଆଏରିଆ ଆମେ ଟିକେ ଭିତରେ ରହିଛୁ କିଛି ମିଳୁନି ଆଉ।
ଆ ମୋ ମାର୍କଟେ ଟା ବି ବହୁତ୍ ପାଖରେ ଆପଣ। ଚାଲି ଚାଲି ବି ଯାଇପାରିବେ ଏଇଠି ପାଞ୍ଚ ଦଶ ପାଞ୍ଚ ମିନିଟ୍ ଖଣ୍ଡେ ଲାଗିବ।
ହଁ ହଁ ମାର୍କେଟ୍ ଫାର୍କେଟ ଥିଲା ଟିକେ ବୁଲାବୁଲି ପାଇଁ ବହୁତ୍ ଭଲ ଲାଗେ। ଚାରିଟା ବେଳେ ଯିବ କିଛି ନାହିଁ ଗୁପଚୁପ ଫୁଚୁପ ଖାଇବ ବଢିଆ ଲାଗିବ।
ପତ୍ ନିତି
ହୁଁ। ଆଉ କଣ ଆ ସାଙ୍ଗମାନେ ସବୁ ଭଲ ଅଛନ୍ତି ତମେ ଦିଜଣ କିଏକି। ଖେଳ ଖେଳିବା ପାଇଁ ଭଲ ପାଉ ସାଙ୍ଗମାନାନଙ୍କ ସାଙ୍ଗରେ।
ଅ ମତେ ଟିକେ ବ୍ୟାଡମିଟନ ଖେଳିବା ପାଇଁ ଭଲ ଲାଗେ ମୁଁ ବ୍ୟାଡମିଣ୍ଟନ ବି ଖେଳେ। ଆଉ ଏମିତି କି ଛଟବେଳୁ ତ ମୁଁ କୌଣସି ଖେଳା ଖେଳନି କିନା ମୋର କୌଣସି ଏଇ ଗାଁ ରେ କଣସି ମୁଁ ସ୍କୁଲ ଗଲି ସ୍କୁଲ ଆସିଲି ମୋର ଅ ସାଙ୍ଗମାନୋନ ସବୁ ରହିଲେ ମୁଁ ଗୋଟେ ହଷ୍ଟେଲରେ ରହିକି ପାଠ ପଢୁଥିଲି ଯେମିତି କି ମୋର ସାଙ୍ଗ ମାନେ କେଉଝର ମୟୂରଭଞ୍ଜ ଏପଟ ସେପଟ ଏରିଆ କି ଏ କେନ୍ଦ୍ରାପଡା ହଉ ସେପଡା ଏରିଆ ଯାଜପୁର ଏପଟ ସେପଟ ପିଲା ସବୁ ବହୁତ ଦୂର ଦୂର। ଆଉ ଛୁଟି ଟାଇମ ରେ ସେମାନେ ତାଙ୍କ ଘରେ ନାଇଁ ସେମାନେ ତାଙ୍କ ଘରେ ଆଉ ମୁଁ ଆମ ଘରେ ଆଉ ସ୍କୁଲ ସରିଲେ ବି ମୁଁ ଆମ ଘରେ ସେମାନେ ହଷ୍ଟେଲ ରେ। ଆଉ ଯେତିକି ଗାଁ ରେ ଯୋଉ ଛୋଟ ଛୋଟ ମୋର ଏଜ ର ଅଛନ୍ତି ମୋ ବୟସର ଅ ଛୋଟ ବଡ ଭାଇ ଭାଇ ଭଉଣୀ ମାନେ ମୁଁ ତାଙ୍କ ସାଙ୍ଗରେ ଏତେ ମିଶିନି ମୁଁ ତାଙ୍କ ସାଙ୍ଗରେ ପାଠ ପଢିନି କିଛି କରିନି ଏମିତି ବେଳେ ବେଳେ ଖଲେ କଣ ଏମିତି କଥାବାର୍ତ୍ତା ନହେଲେ ଆଉ ତାଙ୍କ ସହିତ ଖେଳା ବୁଲା ନାହିଁ ମୋର।
ଓହୋ ଆଉ ହଷ୍ଟେଲ ଜୀବନ ଟା ତ ବହୁତ କଷ୍ଟକର ନା? ହଷ୍ଟେଲ କେତେ ବର୍ଷରୁ ଆପଣ ପଢୁଥିଲେ?
ମୁଁ ହଷ୍ଟେଲରେ ରହିଲି ଆ କ୍ଲା ଉ ଚତୁର୍ଥ ଶ୍ରେଣୀ ର ହଷ୍ଟେଲରେ ରହି ଚି ଆଜି ଏବେ ପର୍ଯ୍ୟନ୍ତ।
ଘରେ କଣ ପାଇଁ ଏତେ ଶୀଘ୍ର ଆପଣଙ୍କ ହଷ୍ଟେଲ ରେ ଛାଡ଼ିଲେ ଆପଣ ଦୁଷ୍ଟ ଦୁଷ୍ଟାମ କରୁଥିଲେ କି ଘରେ?
ନାଇଁ ଦୁଷ୍ଟାମୀ ନୁହଁ ଛୋଟ ଛୁଆ ସମସ୍ତେ ଦୁଷ୍ଟାମି କରନ୍ତି। ଆଉ ମୁଁ ଯୋଉ ସ୍କୁଲରେ ପଢୁଥିଲି ସେଇଟା ଆମର ଇଣ୍ଟରନ୍ୟାସନାଲ ସ୍କୁଲ ଥିଲା ତ ଭଲ ପଢାପଢି ହୁଏ ସେ ସ୍କୁଲରେ ସେଥିପାଇଁ ରହିଯାଇଥିଲି ଆଉ।
ଏତେ ଛୋଟ ବେଳୁ ନିଜ କାମ ନିଜେ କରିଥିଲେ ନା କିଏ କରୁଥିଲା?
ନାଇଁ ନାଇଁ ଆମେ ଛୋଟ ପଳୁ ସବୁ ନିଜ କାମ ନିଜେ ହିଁ କରିଚୁ।
ହୁଁ ହୁଁ।
ତାପରେ ଯେତେବେଳେ ଏ ଏକାଦଶ ଦ୍ୱାଦଶ ଯେତେବେଳୁ ପଢ଼ିଲି ଉ ସେତେବେଳେ ଘରେ ଥିଲି ଟିକେ ନହେଲେ ଆଉ ଏବେ ବି ହଷ୍ଟେଲରେ।
ହଁ ଆପଣ ଘର ଲୋକଙ୍କୁ ମିସ କରନ୍ତିନି? ବାପା ମାମା
ବହୁତ ବହୁତ ମିସ୍ କରେ ବହୁତ ମିସ୍ କରେ। ଘର ଲୋକଙ୍କ କଥା ବହୁତ ମନେ ପଡେ ଯେତେବେଳେ ଦେହ ଖରାପ ହେଇଥାଏ ଅ
କରନ୍ତିନି ତମକୁ କାଇଁ ତମକୁ ପାଖରେ ନ ରଖିକି ଏତେ ଦୂରରେ ରଖିଦେଲେ?
ହ ବହୁତ ମିସ୍ କରନ୍ତି ଆମ ଘର ଲୋକ ମତେ ପ୍ରତିଦିନ କଲ କରନ୍ତି। ହୁଁ ଆଉ ଏବେ ତ ମୁଁ ଘର ଲୋକଙ୍କ ସହିତ ବେଶୀ କଥା ହେଇ ପାରୁନି। ମତେ ଆମ ଘରେ ସମସ୍ତେ ଫୋନ କରୁଥିବେ ହେଲେ ମୁଁ ପା ପାଠ ପଢା ବ୍ୟସ୍ତରେ ରହିଯାଉଚି କଥା ହେଇପାରୁନି। ମୁଁ ରାତି ଦଶଟା ଏଗାରଟାକୁ ଯଦି ଫାଙ୍କା ହେବି କଲ୍ କରିବି।
ହୁଁ।
ଏମିତି ଏ ହେଇଯାଉଛି ଟିକେ ଏପଟ ସେପଟ ପାଠ ପଢା ଟିକେ ବ୍ୟସ୍ତ ରହି ଯାଉଛି। ନହେଲେ ଆଗରୁ ମୁଁ କହୁଥିବି ମତେ ଘରେ କାହିଁକି ଫୋନ କରୁନ ଇଏ କରୁନ ଯେତେବେଳେ ମୁଁ ଫୋନ ଧରୁନଥିଲି ଏ ଆଉ କାହା ଫୋନ ରେ ଯେତେ ବେଳେ କଥା ହେବି। ତ ମୁଁ କହେ ମତେ ତମେ ଫୋନ କରୁନ କଁ କରୁନ ଯେତେବେଳେ ମୁଁ ବଡ ହେଲି। ଫୋନ୍ ଧରିଲି ଆଁ ମୋ ପାଠ ପଢା ବି ବଢିଲା ତ ଘର ଲୋକ ମତେ କଲ କରୁଛନ୍ତି ମୁଁ ତାଙ୍କ ଫୋନ ଉଠେଇ ପାରୁନି ପାଠ ପଢା ବ୍ୟସ୍ତରେ ଏପଟ ସେପଟ କାମରେ ଉଠେଇ ପାରୁନି।
ଓ ହୋ।
ଭଲ ଚାକିରୀ କରି ବାପ ମାଙ୍କୁ ଟିକେ ଅନେଇବ ଆଉ।
ନିହାତା ନିହାତି ନିହାତି ଦିଦି।
ଆଉ ଏତେ ଯେତେବେଳେ ଲାଇଫରେ କଷ୍ଟ ଅଛି ଯେ। ସବୁଠୁ କଷ୍ଟ ବାପା ମାଙ୍କଠୁ ଭାଇ ଭଉଣୀଙ୍କଠୁ ଅଲଗା ରହିବା ସବୁଠୁ କଷ୍ଟ। ଜୀବନରେ ଆଉ ମାନେ କିଛି ବି ନୁହଁ।
ଆଉ ଯେତେବେଳେ ଛୁଟି ରେ ଘରକୁ ଯାଇଥିବି। ଆ ଯୋଉଦିନ ଘରକୁ ଯୋଉଦିନ ଜିିବି ହାଷ୍ଟେଲ ରୁ। ସେଇଦିନ ତା ପୂର୍ବ ଦିନ ରାତିରେ ସତ କଥା ମୁଁ ଶୁଏନି।
ଏତେ ଛୋଟ ବେଳୁ ତମେ ଧନ୍ୟ କହିବ ତମକୁ ଏତେ ଛୋଟ ବେଳୁ ହଷ୍ଟେଲ ରେ ରହିବା ଟା ବହୁତ କଷ୍ଟ।
ଆଉ। ଯେତେବେଳେ ଦିନ ହବ କେମିତି ଘରକୁ ଯିବି ଘର ଲୋକ ଆସିବେ। କେମିତି ଘରକୁ ଯିବି ଆଉ ଏବେ ବି ଏବେ ବି ମୁଁ। ଯୋଉ ହଷ୍ଟେଲରେ ରହୁଛି ଯଦି ଛୁଟି ଆମର ପଇଲା। ଆମର ଶନିବାରିଆ ସେକେଣ୍ଡ ସଟର ଡେ ଦ୍ଵିତୀୟ ତୃତୀୟ ଚତ ତୁର୍ଥ ଶନିବାରିଆ ଆମର ଛୁଟି ହଉଛି ଆମର ତ ମୁଁ ମୁଁ କହିବି ଘରୁ। କୁ ପଳେଇବ ମୁଁ କହିବି ଘରକୁ ପଳେଇବି ଆଉ ସେଇଦିନ ତା ପୂର୍ବ ଦିନ ରାତିରେ ମୋତେ ନିଦ ହବନି। ମୁଁ ରାତିରେ ମୋ ଡ୍ରେସ ଫ୍ରେସ। କଁ ଥିବୁ ସବୁ ଉଁ ବେଗ ରେ ପରେଇ ପାରେଇ ମୁଁ ରେଡି।
ହୁଁ ହୁଁ।
ତାପରେ ଆଉ ଜୋଉଦିନ ଘରୁ ଯିବି ଆଉ ଗୋଟ ଗୋଟେ ଦିନ ରହିଯିବ କି ଆଉ ଗୋଟେ ଦିନ ରହିଯିବ କି। ସେପଟେ ମୁଁ ଘରେ କହୁଥିବି ନାଇଁ ନାଇଁ ମୁଁ ବଡ। ମୁଁ ବଡ଼।
ତମ ତଳେ ଝିଅ ନା ପୁଅ।
ମୋ ତଳେ ଆଉ ଗୋଟେ ନାଇଁ ନାଇଁ ମୋ ତଳେ ଆଉ ଗୋଟେ ଭଉଣି‌।
ହୁଁ ହୁଁ ତମେ ଦି ଭଉଣୀ ନାଇଁ‌।
ଆଜ୍ଞା ଆଜ୍ଞା ଉଁ ଯେମିତି ମୋ ଘରେ। ତାର ଏବେ ଅସ୍ ନବମ ହେଲା। ସିଏ ହଷ୍ଟେଲ ରେ ନାହିଁ ଏଁ ସାନ ଟା ନା ସିଏ ଘରେ ଅଛି ହସ ଷ୍ଟେଲ ରେ ନାହିଁ ତ ମୁଁ କହିଲି ନା ହଷ୍ଟେଲରେ ଜମା ନୁହେଁ ମୁଁ ଜାଣିଛି ହଷ୍ଟେଲ୍ ଲାଇଫ୍ କେତେ କଷ୍ଟ। ଷ୍ଟ ହଷ୍ଟେଲ ରେ ଜମା ନୁହେଁ ଏଁ। ଘରେ ହିଁ ଆଉ ଯୋଉ ଦିନ ମୁଁ ବାହାରିବି ହଷ୍ଟେଲ। ତ ମ ମ୍ ଆମ ଘରେ ମୋ ବୋଉ କୁ କହିବି ମମି। ଆଜି ଗୋଟିଏ ଦିନ ରହିଯିବ କହିବ ହଉ ଠିକ୍ ଅଛି ରହିଯା କିଛି ନାହିଁ ଆମ ଘରେ। କହିବ ହଁ ତୁ ରହିଯା ଉଁ ତ ମୁଁ ପୁଣି ନିଜେ ଭାବିବି। ଯଦି ମୁଁ ଆଜି ନ ଯିବି ଗୋଟେ ମୋର କ୍ଲାସ ମିସ ହବ ହେଲା ଇଛା‌ ନ ଥିଲେ ବି ବାଧ୍ୟ ହେଇକି ଆସିବାକୁ ପଡେ।
ଅଁ, ହଁ। ହଉ ହଉ ଜଲଦି ଜଲଦି ଟିକେ ଚାକିରି ବାକିରି କରିଦିଅ, ତୋମ ଇଚ୍ଛା ପୂରଣ ହଉ ସବୁ ଭଗବାନ ତୋମକୁ ଭଲରେ ରଖନ୍ତୁ।
ହଁ, ହଁ ଆଉ ଆଜି ଆପଣ କଣ ଖାଇବେ ସନ୍ଧ୍ୟାବେଳେ?
ମୁଁ ଭାବୁଥିଲି ପକୁଡି ଫକୁ ଟିକେ କରିଥାନ୍ତି ଆଉ ତ ଆଡେ କଥା ହଉଛି ଝିଅଟା ଶୋଇଛି ଆଉ କିଛି କରିନି। ଦେ ଖାଯାଉ କୋଉଠି କିଣିକି ନହେଲେ ଆଣିକି ଖାଇବା ଆଉ।
ହଁ ଖାଇଦିଅନ୍ତୁ ବର୍ଷା ପକଉଛି। ଟିକେ ଚାହା ସାଙ୍ଗରେ ଏଁ, ଗରମ ଗରମ କିଛି ପକୁଡି ଫକୁଡି ଖାଇବା। ବହୁତ ବଢିଆ ଲାଗିବ।
ହୁଁ। ଖାଦ୍ୟ ଟା କାହାକୁ ଭଲ ନ ଲାଗେ ଟେଷ୍ଟି ଟେଷ୍ଟି ଖାଇବା। ନାଇଁ ଝିପି ଝିପି ହଉଛି ତ ଟେଷ୍ଟ ଭଲ ସୁ ସୁଆଦିଆ ଖାଦ୍ୟ କାହାକୁ ଭଲ ନ ଲଗେ କହିଲେ? ଆପଣଙ୍କୁ କଣ ଭଲ ଲାଗେ କହିଲେ ଖାଇବା ପାଇଁ?
ମୋତେ ଖାଇବା ପାଇଁ ସତରେ ମୋତେ ବିରିୟାନୀ ବହୁତ ପସନ୍ଦ। ହଁ ନହେଲେ ତେଲ ଭାଜ ଛଣାଛଣି ଆ, ମୁଁ ଏଗୁଡା ଖାଏ ହେଲେ ବହୁତ କମ ଖାଏ।
ଏବେ ତ ଦେହ ସାରା ଖରାପ ହଉଛି ଆଉ କିନ୍ତୁ ଖାଦ୍ୟ ହିସାବରେ ଯେ ଚି କେନ୍ ଟିକେ ଭଲ ଲାଗେ ଏବେ ଦେହ ପାଇଁ ସେଟା ବହୁତ କ୍ଷତିକାରକ। ସେ ତ ହର୍ମୋନ ଇଞଜେସ ସନ୍ ଉଡା ଦଉଛନ୍ତି ସ୍କିନ୍ ରେ ସେ ଯୋଉ ଚିକେନ୍ ରେ ସେ ଜମା ଦେହ ପାଇଁ ବହୁତ ଖରାପ ରହୁଛି।
ହେଲେ ବି ଲୋକ ତ ଖାଉଛନ୍ତି ଆଉ। କହିଲେ କଣ ହବ, ଯେତେଲ ବନ୍ଦ କଲେ କଣ ନା ଏଇରା ଯଦି ଖାଉଛନ୍ତି। ହୁଁ, ଆପଣ ଆପଣଙ୍କ ସହିତ ଧନ୍ୟବାଦ ଭଉଣୀ ଆଜ୍ଞା। ଆଜ୍ଞା କ ହଁ।